ବାଦ
କୁହ ଭାଇ।
କଣକୁସିଲା
ସେଇ ଟିକେ ଏବେ ହାତ ବସିଛି ଆଉ। ଦବାକୁ ପଡିବ ଆଉ।
କଣ ଆଜି ଘରେ କଣ ହବ କି
ଆଜି ଏଇ ଚାଲିଛି ପୋଟାଳ ନବା
ଓ ହୋ।
ଆଉ ତମେ କଣ କରୁଛ। ଓହୋ ବଢିଆ ଆଉ। ହେଇପା ମୁଁ ଆଇଛି ହାଟକୁ। ଆଉ କଣ କରୁଛ କୁହ।
ସବୁଜି।
ଓ ହୋ। ହଁ ଭାଇ କୁହ ଏବେ। କଣ କରିବା ହାଟକୁ ତ ପଳେଇ ଆଇଛି ଆଉ। ପଳଉଛି ଫାଙ୍କାକୁ। କୁହ।
ଆଉ ହାଟରୁ କଣ ଆଣିବ।
ହାଟରୁ ଆଜିି ପୋଟଳ ପୋଟଳ ସବୁ ଦେଖିକି ନାମ
ହଁ ହ ପୋଟ ରେ କେତେ ଅଛି।
ପଟଳ ଏଇ ଚାଳିଶ ପଚାଶ ଚାଳିଶ ପଚାଶ ଏଇଭଳିଆ ଆଉ।
ଅ ହଁ ଦେଶୀ ପୋଟଳ। ହ ଆମ ସେ ଆମ ଇଆ ଟିକେ ବେଶୀ ତମ ସେ ଟିକେ ଚାଷ ନା।
ହଁ ଆମ ଡେଲି ମାର୍କେଟ ଆଛି ଆଜି ତ ସପ୍ତାହ ଦିଟା ବାରି ହୁଏ ଆଉ ଆମର ଆଉ।
ହଁ ଗୁରୁ। ହଁ ଗୁରୁବାର ଆଉ ର ବାର ନା କଣ।
ହଁ। ହଁ ଭାଇ। ପଣସ ଫଣାସ ଆସିଗଲାଣି। ରଜହାଟ ବୋଲି। ପୁରା ରେଡି ଆଉ।
ପଣସ କୁ ଆମ୍ବ ଏଖିନା ଜୋର ଚାଲିିବ ହୁଁ। ଆମ ଏପଟକୁ ଧୀରେ ଧୀରେ ଆସିବ ଆଉ।
ପୁରା ଖୋସା ପଣସ।
ହୁଁ। ପଣସ ଏବେ କେତେ ରେଟ୍ ଅଛି?
ଏଁ ବୁଝିନି କି। ବୁଝେ। ଏଇଗୁଳା ପ୍ରବଳ ରେଟ୍ ଇଏ କାନ୍ଦି। ମାନେ ଗୋଟାଏ ଇଏ।
ପଣସ ଆମ୍ବ ଏ ଜୋର ରେଟ୍ ରଜ ପାଇଁ।
ହଁ ଭାଇ ଆଉ କଣ କରିଆ?
ଯେତେ ହେଲେ ପର୍ବ ଆଉ ପାଳିବାକୁ ପଡିବ ଆଉ। ହଁ।
ଆଉ ଘ ଆସିବ ତ ମାମୁଁ ଘର? ପୁରୀ ପଣସ ଆଉ।
ହଁ।
ରଜ ପାଇଁ ଆଉ।
ହୁଁ ରଜ ଭାର ତ ଆସିବ ହଁ।
ଆଉ ସକାଳ ସକାଳୁ କିଛି ଖିଆଖି ହେଇଥିଲା ନା ନାଇଁ?
ହଁ ଖିଆଖି ହେଇଥିଲା ଭାଇ। ସେ ପୁରି ଫୁରି ବାଡା ହେଇଯାଇଥିଲା। ହାଟ ଏଇକ୍ଷିଣା ସେ ଯାଉ।
ମୁଁ ଭାବିଲି ବୋଧେ ହାଟକୁ ଯାଚ ଏକାଥେରେ ସେଠି ବୋଧେ ବାହାରେ କଣ ଖାଇବ ବୋଧେ। ହଁ ଖରା ଦିନିଆ ତ ଆଖୁ ରସ, ପଇଡ଼ ପାଣି ସେଇ ତ ଆଉ ଦରକାର ଆଉ।
ହଁ ଦହି ପାଣି ବି ଦଉଚନ୍ତି।
ହଁ।
ଇଏ ନେଇଯିବା ବାଇଗଣ ପଲେଇ ଆମ୍ବ, ଆଉ ହାଟକୁ ଆସିଚି ମାନେ ଆଉ।
ହଁ ବାଇଗଣ ପଲେଇ କେତେ ଅଛି ରେଟ୍ ପଚାରିଲ।
ବାଇଗଣ ପଲେଇ ଭାଇ ଇଏ କେତେ? ଷାଠିଏ ଟଙ୍କା କିଲ ଷାଠିଏ ଭାଇ। ବାଇଗଣ ପଲେଇ
ଇଲୋ ବାପ କିଲ ଷାଠିଏ ସେ ଉଠି ଉଠି କେତେ ଦି
ହଁ ଭାଇ ପୁରା ବଡ ବଡ ତା ପଚେଇ ଦଉଛନ୍ତି ଦେଇକି କାର୍ବାଇଟ
ହଁ।
ହ ଆଉ ତୁମ ତୁ ବାଡିରେ ଏଥର ଲେମ୍ବୁ ହେଇଛି ନା
ହଁ ଲେମ୍ବୁ ତ ଲେମ୍ବୁ କମଳା ସବୁ ଏଭେଲେବୁଲ
ହ। ସେ ଯୋଉ ନୂଆ ଗଛ ଯୋଉ ଛୋଟ ଗଛ ଟା ଲଗେଇକି ଆସିଥିଲେ ହେଇଛି।
ହଁ ପୁରା ରେଡିଥର
ହଉ।
ମୁଁ ବା ସବୁଦିନ ସକାଳୁ ଗୋଟେ ଗୋଟେ ଚି ଚିପୁଡି ଦେଇକି ପିଇ ଦଉଛି। ହ ହ। ସବୁଦିନ ଲେମ୍ବୁ ଗୋଟେ ଗଟେ ସେକୁଟ ଦଉଛି ପିଇ ଦଉଛି।
ହଁ ଲେମ୍ବୁ ପା ମୁହଁ ପାଇଁ ବି ଭଲ ଯେ
କଣ କରିବା ଗ୍ୟାସ୍ ଫ୍ୟାସ୍ ହବନି
ହଁ। ଆଉ ଗାଧୁଆ ଆଳକୁ ପରିବା ନେଇ ଗଲେ ରୋଷେଇ ହବ ନା କଣ
ଭାଇ ଘରଙ୍କ ସହିତ ହେଇଛି ଆଉ ଏବେ
ଓହୋ। ବାଇକ ନେଇକି ଆସଛ ନା ସାଇକେଲ
ନା ଆମ ଘର ପାଖରେ ପୁରୁରା ସାତ କାକୁଡି ବି ବଢିଆ ଅଛି ସଜ
କାକୁଡି ଏବେ ଚାଳିଶ ଥିବ ବୋଧେ
ହଁ ହ ନ ଆମ ତିରିଶ
ତିରିଶ ହାଟରେ ଟିକ କମ୍ ଥିବ ଆମ ଏପଟରେ ଚାଳିଶ
ପଣସ ଖାଲି ଗଦା କଥାା
ହଁ ରଜ ବଜାର ଆଉ
କୁଟଳ କୋଡିଏ ଏଠି ସେ ପୁରା ଟିକେ ଇଏ ହେଇଯାଇଛି,
ଖରାପ ହେଇଗଲାଣିି
ହଁ
ପୁଟ ଦେଖିବ ଯୋଉ ପୁଟ ଗୁଡା ପୁରାପୁରି ସବୁଜ ଥିବ ସେଇଗୁଡାକ ବଢିଆ ଆଉ ଯୋଉଗୁଡାକ ଧ ହଁ ଯୋଉଗୁଡାକ ଧଳା ପଡି ଆସିଥିବନି ସେଇଗୁଡାକ ପାକଳ ହେଇଗଲାଣି ଭଲ ଲାଗିବନି ଆଉ
ହଁ
ଆଉ ବାଡିରେ ଏଥର ସବୁ କଣ ଲଗେଇଛ।
ଏଥର କଣ ଲାଗିଛି କଳମ ନେଉଟିଆ। ଝୁଡଙ୍ଗ ଏଇ ସବୁ ଆଉ ଆଉ। ଲେମ୍ବୁ ତ ହଉଛି କଦଳୀ ତ ଫଳୁଛି।
ହୁଁ।
ତ ଖିଆ ହଉଛି। ଆଉ ହେଇସାରିଲା ପରେ ହାଣିକି ତ ଖାଉଛୁ ମଜା ଆଉ କଣ କରିବା।
ହଁ। ମଞ୍ଜା ବେଶରେ ତ ହେଲା ଆଉ ନା କଣ।
ହଁ ମଞ୍ଜାକୁ ଟିକେ ଇଏ କରିକି ଠିକ୍ ଅଛି ଚକୁଟ୍ ଦେଇକି ଟିକେ ବେସନର କରଦେଲେ। ସିଏ ତ ଚାଲଲା ଆଉ ବରା ଆଉ। ଭିତରେ ପୁରେଇକି ସେଇଠେ ତାକୁ ଟିକେ ଇଏ କରଦେଇକି ପୋଡ ଦେଇକି ଛାଞ୍ଚ ଉପରେ ରଖିକି ସେ ତ ବଢିଆ ଲାଗେ ଆଉ ଏବେ ତ ସବୁ ଗ୍ୟାସ୍ ହେଇଗଲାଣି ଆଉ ଚୁଲି କାଇଁ
ହଁ। ଏବେ ଆମର ନିଆଁ ହୁଡ଼ା କରିକି କରୁ
ଓହୋ ପୁରା ଦେଶୀ ନୋକ ଆଉ। ତାକୁ ଚୁଲି ଭିତରେ ବୋଧେ ଦେଇଦିଅ ନା।
ତାକୁ ନାଇ ନିଆଁ ହୁଳାକୁ ବାହାରକୁ କରି ଆଣୁ
ଓହୋ ତା ତଳେ ଭିତରେ ଦେଇ ନିିଆ ହୁଳା ଦେଇ ଦିଅ ତା ଉପରେ ହେଲା ଆଉ ପୁରା ରେଡି ଆଉ ରେଡ୍ ଡି ଆଉ ହଁ। ା ଭାରି ହଉଛି ଆଉ ହଁ।
ହଁ ତାନେ ଜନା
ହଁ ନେଇଛି ଭାଜୁର ଖରା ଛାଇକୁ ପଳେଇ ଆସ ହଁ କଣ କରିବାଆ ଦେହ କଣ ହେଇଯାଉଛି, କଣ କ
ଟିକେ ହେଠ ଆଖୁ ରସ କି ନେମ୍ବୁ ସରବତ ଟେ ପିଇ ଦିଅ
ଯିବା ତା ଖାଲି ନେଇଯାଏ ପୋଟଳ ଟା ଯାଇଛି କାକୁଡି ପୋଟଲ ନଗବେ ପୁଦିନା ପତ୍ର ଟିକେ ନବା ଚଟଣ ଟିକେ କରିବା ପଖାଳକୁ ହଁ କହୁନ ବନେଇବା ଅଛି ଅଛି ତମର ତ ଗାଈ ରଖୁଛୁ,
ଓହୋ କାଈଛୁଆ ଦେଇଛନ୍ତି,
ଏ ନାଇ
ହ ହ ହଉଉ ତ ଘରେ ଅଛି ବୁଝିଲ ନା କାକୁଡି ନେଇଯିବ ଧଣିଆ ପତ୍ର ପଦ୍ଦିନା କଞ୍ଚା ଲଙ୍କା ମିଶେଇକିଛ ଛେଚି ଦବ ଛେଚି ଦେଇକି କି ଏ ଯୋଉ ଦହିକୁ ନୁହେଁ କି ଦହିକୁ ଦହିକୁ ଭଲ ଭାବରେ ଘାଣ୍ଟି ଦବ ହେଲା ଘାଟି ଦେଇକି ତାରେ ଯୋଉ ପୋଦିନା କଞ୍ଚା ଲଙ୍କା ଆଉ ଧଣିଆ ପ ପେଷ୍ଟ ଟା ପକେଇଦବ ପେଷ୍ଟ ଟା ପକେଇ ଦେଇକି କାକୁଡିଟା ସବାଇ କାଟିଦବ ଛୋଟ ଛୋଟ କରିକି
ହଁ ଭାଇ ହଁ ଗୋଲମର୍ଛ ଗୁଣ୍ଡ ପୁରା ହେଲା ଆଉ। ରେଡି ଆଉ।
ହଁ ତାଲେ ଟ ଟେ ଜିରା ଟିକେ ପକେଇ ଆଉ ଟେ କଣ ସେଠି ରାଗ ରାଗ ଲାଗିବ ବୁଝିଲ ନା ବା ଆ ବା ତାପରେ ଗୋଳେଇ ଦେଇକି ପିବ ଆତ୍ମା ତୃପ୍ତି
ପୁରା ରେଡି ଚାଲିଲା ଆଉ।
ହଁ।
ଆ ଆ ଯଦି ପଇଡ ଯଦି ପଇଡ ପାଇଲ ପଇଡ ପାଣି ଟିକେ ପିଇଦବ ଆଉ।
ହଁ। ପୁରା ରେଡି ଆଉ। ହଁ। ଆଉ କଣ କହୁଛ ଭାଇ କୁହ ଭାରି ତ ଗରମ ହଉଛି ଆଉ। ବାଛୁଛି ଏଠି ପରିବା ଆଉ।
ହଁ। ଗରମ ପ୍ରବଳ ହେଉଛି।
ହଁ ଭାଇ କଣ କରିବେ।
ହଁ। ଶୀଘ୍ର ପରିବା ନେଇକି ପ
ଓଉ ରାଖୁ ରସ ଆଉ।
ହଁ ଶୀଘ୍ର ପରିବା ନେଇକି ପଳେଇ ଆସିବ। ବେଶି ସମୟ ରହିବନି ପୁଣି ଖରା ରହନେ ପୁଣିସ ଯ ପୋଜ ଭଳିଆ
ସଂସ୍କୁ ଭଳିଆ ହୋଉଚି।
ଆଉ ପା ହେଇପା ଆମ ବାଡିରେ ବା ସବୁ ଗାଈ ସବୁ ଆସି ସବୁ ଠିଆ ହେଲାଣି ଛାଇରେ ବାଉଁଶ ମୂଳରେ।
ଆଉ ଖାଇ କଣ କହୁଛ ମୁଁ ଘରକୁ ଯାଏଁ।
ହଁ।
ଧାଯ୍ୟରେ ଖରା ହଉଛି ଟିକେ ରାଖୁ ରସ ପି ଦେଇକି ପଳାଏ ଆଉ। ତମେ ଘରେ ଥାଅ ମୁଁ ଲିଭ୍ ଯାଇକି ଆଉ।
ହଁ।
ରହିଲି ଭାଇ। ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।
ହଉ ତମେ ରଖିଦିଅ ଭାଇ।
ହୋଉ।